ହଁ ହଁ କଣ କରୁଥିଲ?
ଏବେ ପୁଅକୁ ପାଠ ପଢ଼ୁଥିଲୁ ପଢ଼େଇ ସାରିକି ମୁଁ କହିଲି ଏ କଥା ହେଇଯାଏ ଆଉ। ରୋଷେଇ ସରିଲାଣି ଫାଷ୍ଟ ଟେ ପୁଅକୁ ଟିକଏ ପଢ଼େଇଲି ତାପରେ ଯାଇକି ରୋଷେଇ ସାରିକି ଆସିକି ପୁଣି ଟିକେ ବଢେଇଲିି ତା ବାବା ପଢଉଥିଲେ।
ହଁ ଏତେ ବି ଗୋଟେ ଭଲ ଅଭ୍ୟାସ। ନାଇଁ ରୋଷେଇ ସହିତ ମା ମାନେ ଯେତେ ବାପା ଦେଖିଲେ ବି ମାଆଙ୍କର ଗୋଟେ ହେଲା କାମ ପିଲାଙ୍କ ପାଠ ପଢା ବା ଟିକେ ନଜର କରିବା ପିଲା କଣ କରୁଛି ତାକୁ ଟିକେ ନଜର କରିବା। ଆଉ କାମ ତ ସବୁବେଳେ ଚାଲିବ କିନ୍ତୁ ପିଲାଙ୍କ ଧ୍ୟାନ ଟା ନବା ନିହାତି ଦରକାର। ପାଠ ପଢା ପଢୁଛି କଣ କରୁଛି ହଁ।
କଲାନି ଟ୍ୟୁସନ ତାକୁ ଛାଡ଼ୁଥିଲି ଯେ ମୁଁ ଦେଖିଲି ଟ୍ୟୁସନରେ କିଛି ପ୍ରୁଭ୍ ଗଲାନି।
ସବୁଠୁ ଗୋଟେ କଥା କହିବି କି? ଆମେ ଆଜିକାଲି ଏକରେ ମା ମାନଙ୍କର ସମୟ ଅଭାବ। ସମୟ ଦେଇ ପାରନ୍ତିନି ବୋଲି ସିନା ପିଲାକୁ ଟିଇସନ ଛାଡନ୍ତି। ଆକ୍ଚୁଆଲି ମୋର ନିଜ ପିଲା ଟାକୁ ମୁଁ ଯେମିତି ଭଲସେ ଧ୍ୟାନ ଦେବି। ଟିଉସନ ରେ ସେ ସେତିକି ସେମାନେ ପାଇବେନି କାହିଁକି ନା ସେ ପାଠ ପଢେଇବେ କଣ କିଛି ବ୍ୟବସାୟ ତାଙ୍କର ଅର୍ଥ ରୋଜଗାର ହବ। ପିଲା କେମିତି ପଢୁଛି କଣ ପଢୁଛି ତାଙ୍କର କିଛିଟା ଟ୍ୟାକ୍ସ ଦେଇଦେବେ ବାସ୍ ଲିମିଟରେ ସେମାନେ ଦେଖିବେ। ମା ବାପା କଣ ପିଲାର ମାନେ ପ୍ରତିଟା କି ନିରୀକ୍ଷଣ କରିବେ ଆଜି କଣ ପଢା ହେଇଥିଲା? ତା ପାଇଁ କଣ ଦରକାର କାଲି ଆସନ୍ତା କାଲି ପାଇଁ କଣ ସେ ପ୍ରିପାରେସନ ହବ। ତେଣୁ ବାପା ମାଙ୍କ ଭଳିଆ କେହି କରିବେନି କିନ୍ତୁ ମା ସେଇ ପିଲାର ପାଠ ପଢା ନେଇକି ମା ସେତିକି ଶିକ୍ଷିତ ରହିବା ଦରକାର। ଆଉ ସେତିକି ସେଥିପାଇଁ ସେଇଥିପାଇଁ ଟିଉସନ ବାଧ୍ୟରେ ଦେଇ ଦଉଛନ୍ତି। ଆଉ ବି ଅଛନ୍ତି ଗୃହିଣୀ ଯୋଉ ଘର ମା ମାନେ। କାମ ପ୍ୟାକ ରେ ବି ପିଲାମାନଙ୍କୁ ପାଠ ଶିକ୍ଷିତ ମା ହେଲେ ବି ଟାଇମ ଟିକେ ଦେଇ ପାରନ୍ତିନି ପିଲାଙ୍କୁ ଘର କାମରେ ବ୍ୟସ୍ତ ରହିଯାଆନ୍ତି। ଆଉ ଏତେ କାମ ଭିତରେ ପୁଣି ସମୟ ଦବା ଦରକାର ନା। ଓ ହୁଁ। ଆମର ଯେତେବେଳେ ଆମ ଛୁଆ ସବୁ ପଢୁଥିଲେ ହାଇ ସ୍କୁଲ ପର୍ଯ୍ୟନ୍ତ ଆମର ଏଇ ଅଙ୍କଲ ଆମର ସବୁ ଛୁଆଙ୍କୁ ନିଜେ ପଢାନ୍ତି ଆମ ଛୁଆ କେହି ଟିଉସନ ହେଇନାହାନ୍ତି।
ହଁ।
କୌଣସି ଛୁଆ ପୁଅ ତିନି ଜଣ ଯାକ ଟିଉସନ ହିଁ ନାହିଁ ଦଶମ ପର୍ଯ୍ୟନ୍ତ। ସିଏ ପଢାନ୍ତି ମୁଁ କେତେବେଳେ କେମିତି ଟିକେ ମୁଁ ତ ଇଆଡେ ୱାର୍କକୁ ଇଆଡେ ରୋଷେଇ। କେତେବେଳେ କେମିତି ଟିକେ ପିଲାଙ୍କୁ ନଜର କରେ ମୋର ଟିକେ ଇଂଲିଶ ଏତେ ଭଲ ହୁଏନି ନା। ଆଉ ସବୁ ଠିକ ଅଛି ଇଂଲିଶ ପଢିଦେବି ସବୁ କରିଦେବି। କିନ୍ତୁ ଏତେ ଭଲସେ କରିପାରିବିନି ମାଥମେଟିକ୍ସ ଇଂଲିଶ ରେ ମୁଁ ଟିକେ ଦୂର୍ବ ବଳ ହେଁ ହେଲା ତାଙ୍କର ହଁ ଭଲ ହୁଏ ସେ ସବୁ ପିଲାଙ୍କୁ ପଢାନ୍ତି ଆଉ ଆମ ପିଲା ସବୁ ଭଲ ଫାସକ୍ଲାସ ଉପରେ ମାନେ ବଡ ପୁଅ ତ ତା ସେ ଭଲ ବେଷ୍ଟେଣ୍ଟ ଷ୍ଟୁଡେଣ୍ଟ। ଆଉ ଏମାନେ ସବୁ ପଢନ୍ତି ତାପରେ କଲେଜ ଗଲେ କୋଚିଂ ଫୋଚିଂ ନେଇକି ପଢିଲେ। ନହେଲେ ଏ ନିଜେ ପିଲାଙ୍କୁ ପଢାନ୍ତି ଟିଉସନ ନାହିଁ ଘରୁ ବାହାରକୁ ବାହାରିବେନି ଆମ ଛୁଆ ଟାଇମ। ସେ କଣ କରନ୍ତି ଛୁଆଙ୍କ ମନ ଖୁସି ହବା ପାଇଁ ସେ ଗୋଟେ ଟାଇମ କରିଦେବେ ଆସ ଆଠଟା ପର୍ଯ୍ୟନ୍ତ ପାଠ ପଢିବ ତାପରେ ଅଧଘଣ୍ଟା ତମ ସାଙ୍ଗେ ମୁଁ ଖେଳିବି ମାନେ ସେ ସେତିକି ଦିନ ପିଲାଙ୍କ ସାଙ୍ଗେ ପିଲା ହେଇଗଲେ ଏଇ ତ ହାଇସ୍କୁଲ ରେ ଜବ୍ କରୁଥିଲେ ନା। ଦଶଟାରେ ସ୍କୁଲ ଯିବେ ସେଇ ଟାଇମରେ ବାପା ପୁଅ ଏକାବେଳେ ବାହାରି ଯିବେ ଉଁ ତ ସିଏ କଣ କରିବେ ପିଲାଙ୍କୁ କହିବେ ଏତିକି ସମୟ ପାଠ ପଢ ତାପରେ ମୁଁ ତମ ସାଙ୍ଗରେ ଖେଳିବି ଆ ଅଧଘଣ୍ଟେ ଖେଳିବା ସବୁ କାଠରେ ବ୍ୟାଟ ନିଜେ ତିଆରି କରିଦିଅନ୍ତି ପିଲାଙ୍କ ପାଇଁ। ଆ ସେତ ହଁ ସେ ଟିକେ ଖେଳିବେ ଆମ ଦିଅ ର ମାନେ ବି ଖେଳନ୍ତି ଟିକେ ତାଙ୍କ ସାଙ୍ଗରେ। ଏଇଠି ତାପରେ ଛୁଆ ସାଙ୍ଗ କି ବାପ ଛୁଆ ଗାଧୁଆ ପାଧୁଆ ଅଟେ ଟାଇମ ସମସ୍ତଙ୍କର ହେଲା। ସେ ଖାଇ ଖୁଆକି ବାହାରିଯିବେ ମୋ ଧନ୍ଦାରେ ମୁ ବାହାରଯିବି ଏମିତିଆ ରୁଟିନ ଲାଇଫ ଆମର ଆଉ।
ସିଏ ଭଲ ଭଲ।
ହୁଁ ହୁଁ।
ସେମିତି ମୁଁ ପୁଅକୁ କହି ଦେଖିଲି ଯେମିତି ନାଇ ତା ଟିଉସନରେ ସେ କିଛି ଇମ୍ପ୍ରୁଭ କରୁନି। ଫାଷ୍ଟ ଯୋଉଠିକି ତିଉସନ ଛାଡୁଥିଲି ସେ ଝିଅ ଭଲ ପଢ଼ଉଥିଲେ ମୁଁ ବି ତାକୁ ଦେଖ ଦେଖୁଥିଲି ଘରେ ଆସିଲା ପରେ ମୁଁ ଦେଖୁଥିଲି ମୋ ଛୁଆଟା ଧୀରେ ଧୀରେ ଡେଭଲପ୍ କରୁଛି ପଢ଼ିବାରେ କିନ୍ତୁ ତାଙ୍କର ମ୍ୟାରେଜ ହେଇଗଲା ମ୍ୟାରେଜ ହେଇଗଲା ଏବେ ଯୋଉଠିକି ପୁଅକୁ ଛାଡୁଥିଲି ସେ କିଛି ବି ଇମ୍ପ୍ରୁଭ୍ ହେଲାନି ଯେଉଠି ସେଇଠି ହିଁ ରହିଲା। ସେଥିପାଇଁ ମୁଁ କହିଲି ନାଇଁ ଆଉ ଟ୍ୟୁସନ ଛାଡ଼ିବିନି ମୁଁ ଯେ ସେତେବେଳେ ମୋତେ ଟାଇମ୍ ହେବ ଯେଉଁ ଯେତିକି ସମୟ ମୁଁ ଦେଖିବି ତାକୁ
ହଁ ନାଇଁ ତା ବୋଲି ସବୁ ଟ୍ୟୁସନ ସାର ଯେ ଖରାପ୍ ନୁହଁ ସେଟା ବି ନୁହଁ ଅଛନ୍ତି ବି ପାଠ ପଢଉଛନ୍ତି ଭଲ
ହଁ ଫାଷ୍ଟ ଯୋଉଠିକି ଯାଉଥିଲା ପୁଅ ସେଇଠି ଭଲ ପୁରା ତାକୁ କୁ ଭଲ ସେ ବୁଝୋଉଥିଲେ ପଢଉଥିଲେ ଛୁଆ ବୁଝି ପାରୁଥିଲା
ହୁଁ ହଁ ହୁଁ ନାଇଁ ଦେଖ ତାପରେ ଆମେ ହୁଁ କୁହ ଆମେ କଣ କରିବା କହିଲ ଛୁଆଙ୍କୁ ଗେଲ୍ହା ବି କରିବା ଶାସନ ବି କରିବା।
ଶାସନ ବି କରିବା ଦିଟା ଯାକ କରିବା ଦରକାରେ। ତା ବାବା କଣ ଖାଲି
ଯିବ ପିଲାଙ୍କୁ ମାଡ଼ ହେଲେ ବାପା ମାରିଲେ ମା କୋଳେଇ ନେଇ ଗେଲ୍ହା କରେ ସେ ସେକରୁ ଗୋଟେ ମାରିଲେ ମୁଁ ଏକରୁ ଗୋଟେ ମାରିବି।
ହା ହା ସେଇଟା ଠିକ ମୁଁ ପା ସେଇଆ କହୁଛି।
ଆମ ଛୁଆ ପରେ କୁହନ୍ତି। ମାମା ମମି ତମେ ମାରିଲ ବାପା ମାରୁଛନ୍ତି ପୁଣି ତମେ ମାରୁଛ। ମୁଇ ଆଉ କଣ? ତମେ ମାନିବନି କଥା ମାନିବନି। ଆମ ଛୁଆ କୁଆଡେ ଯାଆନ୍ତିନି ଦଶମ ଏବେ ଆଜିକାଲି ଛୁଆ ମାନୁନାହାନ୍ତି ଦଶମ ପର୍ଯ୍ୟନ୍ତ ଆମ ଛୁଆ ବିଶ୍ୱାସ କରିବନି ବିକଳ ହେଇକି ଲୁଚିକି ଟିକେ ନାଳ ପୋଖରୀ ପହଁରା ବି ଶିଖିନାହାନ୍ତି। ଯିବେ ଯଦି ଗଳିକି କୋଉ ସାଙ୍ଗ ସହିତ ଏଇ ପୁରା ସେଇଠୁ ବାଡେଇ ବାଡେଇ ଧରିକି ଆସିବେ। ପାଣି ରେ ବୁଡିଯିବେ କଣ ହେଇଯିବେ ଏତେ ଲକ୍ଷ୍ୟ କରି ଆମେ ଛୁଆଙ୍କୁ ରଖିଥିଲୁ ମୁଁ ମୋ ଛୁଆ ବିଶ୍ ଶ୍ଵାସ କର ମୁଁ ଭଗବାନଙ୍କୁ ଏଇଟା କରୁଛି। ମାନେ କୌଣସି ଦିନ ଜୋର ଖଣ୍ଡିଆ ମୋ ଛୁଆଙ୍କର ହେଇକି ବହୁତ ରକ୍ତ ବାହାରିନି ମୋ ଦେଖିବାରେ। ଯେମିତି ଛୁଆ ଖଣ୍ଡିଆ ଖାବରା ହୁଅନ୍ତି ମୁଣ୍ଡ ଫାଟିଯାଏ କାହାର କଣ ହେଇଯାଏ। କେତେ ଖଣ୍ଡିଆ ହୁଅନ୍ତି। ଏ ସବୁବେଳେ ବଡ ପରିବାର ନା ନଣନ୍ଦ ମାନେ ଥିଲେ ପିଇସୀ ମାନେ ଥିଲେ ସବୁବେଳେ ଜଗିକି ରୁହନ୍ତି। ମୋଠୁ ଅଧିକ ଯତ୍ନ ସେମାନେ କରିଛନ୍ତି। ଆଉ ସେ ଏବେ ବଡ ହେଲାଠୁ ପିଲା ଯେଝା ଇଏରେ ରହିଲେ। ନହେଲେ ଆମ ଛୁଆଙ୍କର ଭୟ ଥିଲା। ମେଟ୍ରିକ ପର୍ଯ୍ୟନ୍ତ ମତେ ମାନେ ମାକୁ କେହି ଏତେ ଡରନ୍ତିିନି। ମୋ ଛୁଆ ମତେ
ନାଇଁ ମତେ ଡରନ୍ତି। ମୋ ପିଲାମାନେ ମତେ ବହୁତ ଡରନ୍ତି। ତା ବାବାଙ୍କୁ ଟିକେ ବି ଡରିଲେନି ଟିକେ ବି ଡରିଲେନି ମୁଁ ସେଥିପାଇଁ ମୋର ଗୋଟେ ସବୁବେଳେ ରହିଲା ମାନେ ତାଙ୍କ ପାଖରେ ଅ
ଟିକେ ଆଉ ଗୋଟେ ଛୁଆ ତ ଗେଲ୍ହା କରିଦୋଉଛନ୍ତି ଟିକେ ଆଉ। ସିଏ ଗୋଟେ ପୁଅକୁ ଗୋଟେ ହଁ ଝିଅ କଣ ତମେ ବିଶ୍ଵାସ କରିବନି ମୁଁ କହୁଥିଲି ନା ତମକୁ ମୁଁ ତିନି ପୁ ଅପେକ୍ଷା କରିଥିଲି ଝିଅ ପାଇଁ। ମୁଁ ଯୋଉଦିନ ସାନ ପୁଅ ହେଲା ଦି ଦିନ ଖାଇଲିନି ଏନ୍ତୁରିଶାଳ ଭିତରେ ଦି ଦିନ ମୁଁ ଖାଇନି ଟୋଟାଲେ। ଆଉ ଝିଅ ଏମାନେ ତ ଯେ ଏବକୁ ମାନେ ଆସିଲେ ଝିଅ ମୁଁ ଆଁ ଶାସନ କହୁଛ ପିଲାମାନଙ୍କୁ ମାଡ ହବ ପାଠ ପଢିବେ ଗେଲ୍ହା ହେବେ କିନ୍ତୁ ମୋ ପାଖେରେ ସବୁ ଅଳି କରିବେ। ବହୁତ୍ ଭଲ ପାଇବା ଛୁଆଙ୍କର ମୋ ପ୍ରତି ଏବେ ବାହା ବି ହେଇସାରିଲେଣି ମୁଁ ଅନୁଭବ କରୁନି ଯେ ମୋ ଛୁଆଗୁରା ବାହାହେଇଛନ୍ତି ବୋଲି। ସେଇଭଳିଆ ଫିଲିଂସ୍ ମୋର ଆସିନି। କି ମୋ ଛୁଆଙ୍କର ବି ହେଇନି ଏ ପର୍ଯ୍ୟନ୍ତ ସେଇଭଳିଆ ଏ ବାହେଲା ପୁଅ ଭଳିଆ ଯେମିତି ମାଆ ପୁଅ ଚଳୁଥିଲୁ ଆଜ ୟୁଜୁଆଲ ଅନମ୍ୟାରେଡ୍ ପିଲାଙ୍କ ସହିତ ଯେମିତି ଚଳନ୍ତି ସେମିତି ମୋର। କିଛି ଆମର ଫରକ୍ ପଡୁନି ଫରକ କିଛି ନାହିଁ। ହଁ ସତରେ ପଚାରିବ କେତେବେଳେ ଆମ ସେଇ ଛୁଆ ମାନଙ୍କୁ ବୋହୂ ମାନଙ୍କୁ। ସାଙ୍ଗସାଥି ମା ପୁଅ ଆମ ଆମ ମା ପୁଅ ଆମର ସବୁ କଥାବାର୍ତ୍ତା ସାଙ୍ଗସାଥି ଯେମିତି କଥା ହୁଅନ୍ତି ଆମର ସବୁ କଥାବାର୍ତ୍ତା।
ଏଟା ବହୁତ ଭଲ। ହି ହି ମତେ ପିଲା ଟିକେ ଡରିଲେ ତା ବାବାଙ୍କୁ ଟୋଟାଲି ଡରିଲେନି ଟୋଟାଲି ଡରିଲେନି ଝିଅ କଣ
ସିଏ କଣ କି ଡରିବା ପାଇଁ ଟାଇମ ବି ହିଁ ଦେଇ ପାରିନଥିବେ ଏବେ ତ ବ୍ୟସ୍ତରେ ଡ୍ୟୁଟି ପଳେଇ ଯିବେ ଛୁଆଙ୍କୁ ଟିକେ ଗେଲ୍ହା କରିଦେଇଥିବେ ସମସ୍ତେ
ଯୋଉ ଟାଇମ୍ ରହିଲେ ସେ ଟିକେ ଗେଲ୍ହା କରିଦେଲେ ଜମା ଶାସନ କଲେନି ମୁଁ ମୋ କହିବା କଥା କି
ସବୁ ସବୁ ଏଇନେ ମୋ ଏଇ ସବୁ ବାପା ମାନେ ବି ଡରେଇ ପାରନ୍ତିନି ହେଲା କି। ସବୁ ବାପା ମାନେ ଡରେଇ ପାରନ୍ତିନି। ଗେଲ୍ହା କଣ ହୋଉ ଯିଏ ହେଲେ ତ ଜଣେ ଡରୁଚନ୍ତି ଯିଏ ହେଲେ ତ ଜଣେ ତମେ ଡ ଉ ପିଲା ଯଦି ଟିକେ ତମକୁ ଡରୁଚନ୍ତି। ସେ ଅନୁଯାୟୀ ପିଲାଙ୍କୁ ଟିକେ ନଜର କରିବ ବଡ ହେଇଗଲେ ପାଠସାଠ ପଢିକି ଟିକେ ବୁଦ୍ଧି ହେଇଗଲେ ଅଟମେଟିକ ସେ ତାଙ୍କର ଲାଇନ୍ ବାଛି ନେବେ ଆଉ କଣ।
ଆଜ୍ଞା।
ଆଉ ହ ହ ହ ନା ମୋ ଖୁଁ ଭଲ ଲାଗୁଚି ନା ନାଇଁ ମୁଁ ଯୋଉ କ କଥା ଗୁରା କୋଉଚି ପିଲାଙ୍କୁ କଣ କେମିତି କରିବ ହିନ୍ ହେ ହେ ହେ। ପିଲାମାନଙ୍କୁ ସବୁବେଳେ ଶାସନ କରିବାଟା ବି ଠିକ ନୁହଁ।
ନାଇଁ ସବୁବେଳେ ଶାସନ କରିବାଟା ଠିକ ନୁହଁ ଆ ମୁଁ ଏ ଏଥି ପାଇଁ ଶାସନ କରାଏ ଯେ ବେଶୀ ମାନେ ତା ବାବା ତାକୁ ଟୋଟାଲି ଶାସନ କଲେନି। ସେଟୁ ପୁରା ସେମାନେ କୋହଳ ହେଇଗଲେ ଯଦି ମୁଁ ଟିକେ ଢିଲା କରିଦେବି ତ ପୁଣି ବେଶୀ ହଁ।
ନାଇଁ ତା ଭିତରେ ତାଙ୍କର ଗତିବିଧି ଲକ୍ଷ୍ୟ କରିବ। ପିଲାର କଣ କାର୍ଯ୍ୟକଳାପ ସେଇଟାକୁ ନୋଟିସ୍ କଲେ ପିଲା ବେଶୀ ଚଗଲାମି କରିବେନି।
ଆମ ପରିବେଶଟା ଗୋଟେ ଫ୍ୟାମିଲି ଏଇଠି ଅଛନ୍ତି ଆମେ ତ ରହିଚୁ ସାହି ଭିତରେ ଗୋଟେ ଫ୍ୟାମିଲି ଅଛନ୍ତି ତାଙ୍କ ଫ୍ୟାମିଲିଟା ପରିବେଶଟାକୁ ପୁରା ଖରାପ କରିଦେଲେଣି।
ପରିବେଶ ହଁ ହଁ। ପିଲା ବି ପରିବେଶରୁ ପରିବାରରୁ ବି ଖରାପ ହେଇଯାଆନ୍ତି କିଛି ପିଲା ପରିବେଶରୁ ବି ହୁଅନ୍ତି। କିଛି ପିଲା ବଡ ହେଲା ପରେ ବାହାର ପିଲାଙ୍କ ସାଙ୍ଗେ ମିଶିକି ବି ହୁଅନ୍ତି। ତେଣୁ ପାରିପାସ୍ଵିକ ଅବସ୍ଥା ଦେଖିକି ପିଲା ଯାହା ଯେମିତି ଗଢ଼ି ହବ କଣ କରିପାରିବା।
ସେଥିପାଇଁ ଟିକେ ମୋର ଟେନସନ୍ ଆଉ ଆଉ କିଛି ନୁହେଁ ବା। ମାନେ ଘରେ ଆମର ସେମିତି କିଛି ନାହିଁ ଘରେ ତ ଆମେ ଆମ ଛ
ହଁ କିଏ ବି ଆଉ ଅଛନ୍ତି ଘରେ ଯେ ଏଁ କଣ ଆଉ ଅସୁବିଧା ହବ କିଛି ନାହିଁ।
କେବଳ ଏଇ ପରିବେଶ ଟା ଆମର ଖରାପ।
ହୁଁ ପିଲାଙ୍କୁ ଟିକେ ନଜରରେ ରଖିବନି ଯେ ବେଶୀ ମିଶେଇବାକୁ ଦବନି ଜାଣିଲ ତ ଏ ଖରାପ ସେଇ ଭଳିଆ କାଇଦାରେ ଚଳିବ ଆଉ କଣ କରିବ। ତାପରେ ଆଉ ଗୋଟେ କଥା କହିବା ଆମେ ଘର ଭିତରେ ରହିଲେ ପିଲା ବାହାରେ କାହା ସାଙ୍ଗେ ମିଶୁଚି କଣ କରୁଚି କେତେ ବି ଡୁଙ୍ଗିବା ତାଙ୍କୁ।
କେତେ ସେ ସ୍କୁଲ ଗଲେ ଟିଉସନ ଗଲେ ଏ ଧର ଏବେ ଝିଅର ଟେନ୍ଥ ହେଲା କାଲି ଭଳିଆ ସେ କଲେଜ ଯିବ ଆଉ ସବୁବେଳେ ତ ଆଉ ଜଗି ହବନି ନା ମୁଁ କଣ କଲେଜ କଣ ତା ସହିତ କିଏ ଯାଇପାରିବେ ତାକୁ ଗାଇଡ କରିବା ପାଇଁ ସେ ନିଜେ ଯିବ ନିଜେ ଆସିବ।
ହୁଁ।
ଏୟା କଣ ସେଥିପାଇଁ ମୁଁ ତା ବାବାଙ୍କୁ କୁହେ ଯେ ତମେ ଛୁଆଙ୍କୁ ବାଡୁଅ ନବାଡୁ ବାଡେଇବା କିଛି ଆବଶ୍ୟକ ନୁହଁ। ଆଜ୍ଞା କିନ୍ତୁ ଡରଟା ରହିବା ନିହାତି ମୁଁ ଯେହେତୁ ଆମ ଘରେ ଏକୁଟିଆ ମୁଁ ଗୋଟେ ଝିଅ ମୋ ବାବା ମୋ ବାପା ବାପା ମତେ କେବେ ଟିଙ୍କାଟେ ବି ଛୁଇଁନାହାନ୍ତି କି କେବେ କିଛି କହିନାହାନ୍ତି ତଥାପି ମୋ ବାପା ପାଙ୍ଗୁ ମୁଁ ଆଜିରେ
ଭୟ ରୁହେ। ହଁ ସେଟା ଗୋଟେ ଭୟ ଅଟୋମେଟିକ୍ ଜଣ ଜଣଙ୍କର। ମାନେ କାର୍ଯ୍ୟକଳାପ ଜଣ ଜଣଙ୍କର ଆଟିଚ୍ୟୁଡ୍ ଅଟୋମେଟିକ୍ ଡର ହେଇଯିବ।
ସେଇ କଥା ଟା ହିଁ ମୁଁ ୟାଙ୍କୁ ସବୁବେଳେ ମାନେ ଉଦାହରଣ ଦିଏ ଯେ ହେଲେ ମୋ ବାପାଙ୍କୁ ମୋ ବାପା ତ ମୋତେ କେବେ ମାରି ନାହାଁ ତ ତଥାପି ମୁଁ ମୋ ବାପାଙ୍କୁ ଏତେ କଣ ପାଇଁ ଡରେ?
ହଉ। ହଉ ଝିଅ ଆଉ ଗୋଟେ କଲ୍ ଆସିଲାଣି ଆଉ କେତେବେଳେ ଟିକେ କଥା ହବା। ହେଲା, ହଁ ହଉ ହଉ।